ତ।
ହ୍ୟାଲୋ ଶୁଭୁଛି ମୋ ଭଏସ।
ହଁ ହଁ ହଁ ମୋର।
ହଁ ହଁ ସୁଭୁଛି।
ହୁଁ କଣ ଖାଇଥିଲ କଣ?
ଏଇ କଲେଜ ରୁ ଆସିକି ଖାଇଥିଲି ରୁଟି ତରକାରୀ ଚିକେନ ତରକାରୀ ରୁଟି।
ବୁଲିବାକୁ କଣ କଣ ସ୍ପଟ ସବୁ ଯାଇଛ?
ମୁଁ ତ ସେମତି। ଭୁବନେଶ୍ୱରରେ ସବୁ ବୁଲି ସାରିଲିଣି। ମାନେ ଓଭରାଲି ସବୁ ଯାଇ ସାରିଲିଣି।
ଓ ହୋ।
ତମେ ମାନେ ଏମିତି ବୁଲାବୁଲି କୁଆଡେ
ଏବେ ପାଇଁକି ତ ଭୁବନେଶ୍ୱରରେ ହିଁ ଆ-ଯା ବୁଲି ସାରିଲିଣି। ଏମିତି ଦୂରୁକୁ ବି ଯାଇଚି ଏମିତି ନୁହେଁ କି ଯାଇନି ପର ସକ୍ କମ୍ ଆଉ। ଭୁବନେଶ୍ୱର ରେ ସବୁ କମ୍ପ୍ଲିଟ୍।
ସମ୍ବଲପୁର୍ ଯାଇଚ?
ନାଁ ଯାଇନି।
ସମ୍ବଲପୁର୍ ରେ ସେ ମା ସମଲେଇ ଅଛନ୍ତି, ଆଉ ସମ୍ବଲପୁର ଇଏ ଆଉ କଣ ଶୁଣ ଜଣେ ମାଛ କାଟୁ କାଟୁ ଅ ସେ ପଥର ପାଲଟି ଯାଇଥିଲା।
ଆଚ୍ଛା ହଁ ଏଇଟା ଶୁଣିଲା ଭଳିଆ ହିଁ ଲାଗୁଚି ଏ କୋଉଠି ତ ଗୋଟେ ଶୁଣିଚି ଏଟା।
ସମ୍ବଲପୁରରେ।
ଆଚ୍ଛା।
ଉଁ ହୁଁ।
ଆଉ ମାନେ ତମେ ସବୁ କୁଆଡେ କୁଆଡେ ଯାଇଚ, ରଜରେ ସବୁ କୁଆଡେ କୁଆଡେ ବୁଲିବାକୁ ଯାଇଚ?
ରଜମହୋତ୍ସବ ହୁଏ।
କୋଉଠି?
ରଜରେ ରଜମହୋତ୍ସବ ହୁଏ ଏଠି।
ହଁ-ମ୍ ସବୁ ଜାଗାରେ ବି ହୁଏ।
ଆମର ଏଠି ବଡ ଧରଣର ଗୋଟେ ଜାଗାରେ ହୁଏ ଭୁବନେଶ୍ବରରେ।
କୋଉଠି?
ଭୁବନେଶ୍ୱର ରେ। ବାଲଯାତ୍ରା ବାଲିଯାତ୍ରା ଭୁବନେଶ୍ଵର ବାଲିଯାତ୍ରା ପଡିଆ ପାଖେରେ ହୁଏ।
ଆଚ୍ଛା ଆଚ୍ଛା। ଏଥର ତ ବରୁଣେଇ ରେ ହେଇଥିଲା ଧଉଳି ରେ ହୁଏ ବହୁତ୍ ଯାଗାରେ ହୁଏ।
ଆମର ଏଠି ଭୁବନେଶ୍ବର ବାଲିଯାତ୍ରା ପଡିଆ ପାଖେରେ ହୁଏ। ଆଉ ସେଟା ବହୁତ୍ ବଡଧରଣ ର ହୁଏ କେତେ ଦୋଳି ଲାଗେ କହିଲ ଛଅଶ ଟା ଦୋଳି।
ଆଚ୍ଛା ଆଚ୍ଛା।
ଆଉ କୋଉଠେ ଅଧିକ ଦୋଳି ଲଗେ କି?
ଦୋଳି ଏମତି କୋଉଠି ଲାଗେ ଜାଣିନି କିନ୍ତୁ ଏମତି ମାନେ ପ୍ରପର ଆଉ ଏମିତି ଯୋଉ ସବୁ ମେଳା ଟାଇପ୍ ପଡେ
ନା ନା ସେ ଛଅଶଟା ଦୋଳି ଲାଗିଥିଲା। ଆଉ ସବୁ ପାଖେରେ ପାଖେରେ ଯାଉଚନ୍ତି ସବୁ ଦୋଳି।
ଆଚ୍ଛା ଆଚ୍ଛା।
ବଢିଆ ମଜା ଆସିବ ବହୁତ୍ ସାରା ଦୋଳି ବହୁତ୍ ସାରା ଲୋକ ହୁଅନ୍ତି।
ହଁ ମୁଁ କେବେ ଯାଇନି ମୁଁ ଫାଷ୍ଟ୍ ଟାଇମ୍ ଶୁଣିଲି ଆଜି ଏମତି ହୁଏ ବୋଲି। ଆଉ ଆଉ ରଜରେ କୁଆଡେ ଯାଇନ?
ନାଁ ଆମ୍ ତ ସେ ରଜ ମହୋତ୍ସବ ଯାଉଥିଲୁ ସେଠି ତ ଖାଇବାକୁ ପିଇଆକୁ ହୁଏ। ଆରୁଆ ଭାତ ଆଲମା ଖଟା ଖିରି ହୁଏ ତାକୁ ଆମେ ସେଠି ଖାଉ। ଆଉ ସେଠି ତ ନାଚ ଗୀତ ତାସ୍ ଖେଳ ତାପରେ ଉଁ ଆଉ କଣ ସବୁ ପ୍ରକାରେ ଆକ୍ଟିଭିଟି ହୁଏ ଆଉ।
ପାଛ ଭଲ।
ଯେମିତି କିି ପୁଚି ଖେଳ ପୁଚି ଖେଳ ଆମର ଏଇଠି ଦିଟା ଜାଗାରେ ହୁଏ ପାଖରେ ପାଖରେ ଗୋଟେ ଭୁବନେଶ୍ଵରରେ ଗୋଟେ ପଟେ ହୁଏ। ଅ ଆଉ ଗୋଟେ ଏପଟେ କଟକରେ ପ୍ରତାପ ନଗର ଜାଣଥିବ।
ହଁ।
ଆ ସେଠି ହୁଏ। ମୁଁ ଡ୍ରାଇଂଙ୍ଗ କମ୍ପିଡିସନ୍ ସନ ଆଉ ପୁଚି ଖେଳ ଆ ବାସ୍କେଟ ବଲ ଆଉ ଏମତି ତାସ୍ ଖେଳ ଆଉ ଲୁଡୁ ପାଲି ଖେଳ ମେହେନ୍ଦୀ ମୁରୁଜ ପକା। ଆଉ ଝୋଟି ପକା। ସବୁ ଥୀରେ ପ୍ରାଇଯ ଯି ଜିତିବ ପ୍ରାଇଜ୍ ଦିଆ ହୁଏ ସ୍ତ୍ରୀ ଲୋକଙ୍କ ମ୍ୟୁଜିକ୍ ଚେଆର ସ୍ତ୍ରୀ ଲୋ କୋଉ ଝିଅ ମାନେ ସବୁ ଖେଳିବେ ବୁଢୀ ମାନେ ସମାସ୍ତ ବୁଡା ବୁଢୀ ଆଉ ଗ ପୁଅ ପିଲା ନୁହେ।
ଓ ଭଲ ଭଲ ମୁଁ ତ ଜାଣିନି ଏମିତି ସବୁ ହୁଏ ବୋଲେ। ମାନେ ମୁଁ ଏତେ ବି
ତ ଯା ଦୋଳି ସବୁ ଯାଏ।
ଆଛା ଭଲ।
ଆଉ ମାନେ ତମେ ଯୋଉ ଡ୍ରଇଂ ସବୁ କର ମାନେ କେମିତି ସବୁ ଡ୍ରଇଂ କର ମାନେ କୋଉ ଭଳିଆ?
ଡ୍ରଇଂ ତ ମୁଁ ସବୁବେଳେ ମେହେନ୍ଦି ଡିଯାଇନ ମୋର ଚାଲିଥିବ ନହେଲେ ଧଡି ଡିଜାଇନ ଚାଲିଥିବ ମୋର। ମ ଖାତା ବହି ପଛ ସବୁ ଧଡି ଡିଜାଇନ ମେହେନ୍ଦି ଡିଜାଇନ।
ଆଛା ମାନେ ତମେ ତ ଭଲ ମେହେନ୍ଦୀ ତାହେଲେ କରୁସୁବ।
ହଁ।
ଆଛା। ମୁଁ ଏମତି ଏ ଯୋଉ ମିରରରେ ଗୋଟେ ମୋଜାଇକ୍ ଆର୍ଟ ଅଛି ଜାନଛ
ହ ହଁ ହ।
ମିରାରରେ ପୁଟି ଦେଇକି ତାକୁ କରାଯାଏ ପୁଟିର କଲର ଦେଇକି।
ହଁ ହଁ ସେଇ ଯଉଡ଼ା। ସେରା ବୋହୁତ ଦି ରେ ରେଟରେ ବିକ୍ରି ହୁଏ।
ହଁ ମୁଁ ସେଇଭଳିଆ ବହୁତ ସାରା କରିଛି।
ମାନେ ବିକ୍ରି କରିବା ପାଇଁ ଦଉଚ?
ବିକ୍ରି ସେମିତି କରିରେନି ବାସ୍ ଗୋଟେ ବୋହୁତ ବଡ଼ଟେ କରିଥିଲି।
ହୁଁ
ତ ତାକୁ ବିକିବାକୁ ହେଲେ ତ ଗୁଗଲରେ ମୁଁ ଦେଖୁଥିଲି ତାର ପ୍ରାଇସ୍ ସାତ ହଜାର ଆଠ ହଜାର ନଅ ହଜାର ଏମିତି ପୁରା ଦେଖଉଚି।
ସେଠି ସେଲ ସେମିତି ହେଲେ ସିନା ଲୋକ ନେଲେ ସିନା ତମେ ଗୋଟେ କରିବ ଏତେ ପଇସା ଖର୍ଚ୍ଚ କରିବ। ତ ଏ ବହୁତ ପଇସା ଖର୍ଚ୍ଚ ହଉଥିବ ତାଥିରେ।
କନ ନା ପଇସା ଦେଖିବାକୁ ଗଲେ ଆ ମିରର୍ ମିରର ଗୁର ୱାନ୍ସ କିଣିଦେଲା ପରେ ସିଏ କମ୍ ପଇସାରେ ହିଁ ମାନେ ଏମିତି ଯେ ଦେଖିବେ ସେଇଟାରେ ମୋର ପାଖାପାଖି ସେଇ ଦୁଇଶହ ତିନଶ ହିଁ ଖର୍ଚ୍ଚ ହେଇଚି। ବେଶୀ ନୁହ।
ଜିନିଷ ଖର୍ଚ୍ଚ ହେଲାଣି ମାନେ ଆମେ ତ ପୁଣି ଟାଇମ ଟା ଲାଗିଥିବ ଆଉ ତାପରେ କଷ୍ଟ ଟା ପଇସା ଟା ଉଠେଇବ ନା ନାଇଁ।
ହଁ ଟାଇମ୍ ବୋହୁତ ପଇସା ଯେତିକି ଲାଗିବନି ଟାଇମ୍ ବୋହୁତ ଲାଗିବ।
ଉ ତା କଷ୍ଟ ଟା ବି ବହୁତ ଲାଗେ
ହଁ
ଆଉ କୋଉଠି ଲାଗିଯିବ ତ ପୁରା ଗୋଟିଏ ଗୋଟିଏ ଉଠିବ
ପୁରା ଗୋଟେ ଗୋଟେ ମିରରକୁ ଚିପକେଇ ଚିପକେଇ ଲଗାଇଲା ବେଳକୁ ବହୁତ ଟାଇମ୍ ଲାଗେ ତ ମୁଁ ଗୋଟେ କରିଛି
ହଲା
ଆଚ୍ଛା ହଉ ମୁଁ ତାଙ୍କୁ ହଉ ମୁ ତମକୁ ଫଟୋ ଦେବି ଦେଖିବ ମାନେ ଏମିତି ସବୁ ମଣ୍ଡାଲା ଟାଇପ୍ ଯେଉଁ କରନ୍ତି ଡଟେଡ଼୍ ମଣ୍ଡାଲା ମାନେ ପୁରା ଡଟ୍ ଡଟ୍ ଡଟ୍ ଡଟ୍ କରିକି କଲର ରେ
ବଲ ଏମିତି କୃଷ୍ଣ ଙ୍କର ଆଖି ଥିବ ସେମିତି ଗୋଟେ ବନେଇବ କୃଷ୍ଣଙ୍କ ର ଆଖି ରାଧା ର ଅଧା କୃଷ୍ଣଙ୍କର ଅଧା ଆଖି ଦେଖା ଯାଉଥିବ ବୁଝିପାରୁଛ
ଆଚ୍ଛା ହଁ ହଁ ବୁଝିଲି
ହୁଁ ହ ଆଁଞା
ତାପରେ ଯୋଉ ଡଟେଡ ମଣ୍ଡାଲା ଜାଣିିଛ
ହଁ ହଁ
ଯୋଉ ଟଡଟ ଟଡଟ କରିକି ମଣ୍ଡାଲା କରନ୍ତି ତାର ବି ମୋର ବହୁତ ସ ରା କରିଛି ଜଗନ୍ନାଥ ବନେଇଥିଲଥିଲେ
ଅଧା ରାଧାଙ୍କର ଅଧା ହେଖିଥିବ
ଆଚ୍ଛା ବୁଝିଲି ଆଉ ମାନେ ରାତିରେ ଖାଇବା କଣ ମାନେ ହେଇନି କିଛି
ହଁ
କଣ କହିଲା ତମ ଭଏସ ଟିକେ ଶୁଭୁନହି ଟିକେ ପାଖକୁ ଆଣିକି କଥା ହୁଅ
ଭାତ ଖାଇବି
ଆଚଛା ଭାତ୍ତ ଭଲ
ଭାତ ଟା ଟିକେ ବହୁ ଭଲ ଲାଗିବ ଆଉ ରାତିରେ ଅଳ୍ପ ମୁଠେ ନାକୁ ଭାତ ଖାଇଦବ
ହଁ ଏ ଖରା କେମିତି ହଉଛି ତମ ଆଡେ
ବରମ ସେଇଥିରେ କଲେଜ ଯିବାକୁ ଟୋଟାଲି ବି ଇ୍ଛା ନାହିଁ କିନ୍ତୁ ଯିବାକୁ ପଡୁଛି ଆବସେଣ୍ଟ ପଡିଯିବ
ସେଇଟା ହିଁ ତ ଡର ଆଉ କିଛି ନୁହଁ
ଏଇନା ଯୋଉ ରେଟରେ ଗରମ ହଉଛି ବାହାରକୁ ବାହାରିବାକୁ ଡରମାଡୁଛି
ସେଇବା ବହୁତ ଗରମ
ବୁଢ ଯୋଉ ତମେ କୋଉ ଥରେ ଯାଉଛ କି ଗାଡି ରେ
ହଁ ମାନେ ବସରେ ଯାଏ ଅଟୋରେ ଯାଏ ବାବା ମାମା ଛାଡ଼ିଦିଅନ୍ତି ସବୁଥିରେ ଯାଏ
ସାଇକଲ ନେଇ ଯାଉ
ସୁବିଧା ମାନେ ମୋ ଘରଠୁ ଆକ୍ଚୁଆଲି କଲେଜଟା ଦୂର ସାତ ଆଠ କିିଲୋମିଟର ତ ସାଇକେଲ ତ ନେଇ କି
କଣ ନେଇକି ଗଲେ କୋଉଠି ବେହୋସ ହେଇଯିବି କୋଉଠ ସାସଲେସେ ହେଇଯିବ
ହେଁ
ଏମିତିଆ କେହି ବୁଝିବେନି ଗରମେଟେ ଟୋଟାଲ ଏଇଗୁଡା ବୁଝିବେନି ସମସ୍ତ ଙ୍କ ଗଲେ ସକାଳୁ ଆମ କଲେଜ ସେଇ ନଅଟା ଦଶଟା ବେଳୁ
ମୋର ଦଶଟାରୁ ଦିଇଟା ତିନିଟା ଏମିତି ଆଉ। ମୋର ଏବେ ଖରାରେ ମାନେ ମୋର ଲୋବିପି ଟିକେ ଅଛି ଟିକିଏ ନୁହଁ ମୋର ବହୁତ୍ ଲୋବିପି।
ଆମର
ବହୁତ୍ ମୁଣ୍ଡ ବୁଲାଏ ସେଇଥିପାଇଁ ଆଉ।
ମୁଣ୍ଡବୁଲାଏ। ଟିକେ ଖାଇବା ଗଡ଼ବଡ଼ ହେଇଗଲେ ମୋ ମୁଣ୍ଡ ବୁଲେଇବ। ମୁଁ ସେଥିପାଇଁ ପାଣି ଟ ଏନି ଟାଇମ୍ ରଖିଥାଏ ପାଣି ଟିକେ ପିଇ ଦେଲେ ଠିକ୍ ଲାଗିବ। ପେଟ ଟିକେ ଥଣ୍ଡା ହେଇଗଲେ ଠିକ୍ ଲାଗିବ ଆସିପାରିବ ଘରକୁ ନହେଲେ ହବନି।
ଆଜି ଖରାରେ ଟିକେ ବେଶୀ ଟାଇମ୍ ବୁଲି ଦେଇେଛି ବୋଲି ମୋର ମୁଣ୍ଡ ବିନ୍ଧୁଛି ଆଜି ବହୁତ୍ ଜୋରସେ।
ହୁଁ।
ହଁ ସେମିତି ଆଉ।
ଦେହ ଖରାପ ହେଲେ ତ ଭଲ ଲାଗିବନି ପାଠପଢ଼ିବା ପାଇଁ।
ସେଇ ଏବେ ଯୋଉ ଗରମ ଥଣ୍ଡା ର କମ୍ବିନେସନ୍ ହେଇଗଲା ମାନେ ଆଡେ ଖରା ବି ହଉଛି। ଆଡ଼େ ବର୍ଷା ବି ହେଉଛି ସେଥିରେ ଜର ବି ହେଇଗଲା। ଏତେ ଖରାରେ ବି ଜର କେତେବେଳେ ବର୍ଷା ହେଇଯାଉଛି ପୁଣି ଥଣ୍ଡା ମାନେ ଟିକେ ବର୍ଷା ହେଲାବୋଲି ମାନେ ସିଜନ୍ ଚେଞ୍ଜ ହେଲାମାନେ ଥଣ୍ଡା ହେଇଯାଉଛି। ତ ସେଇୟା। ଆଉ ଏତେ ଗରମ ହଉଛି କୋଲ୍ଡ ଡ୍ରିଙ୍କ୍ ଆଇସ୍କ୍ରିମ୍ ତ ବହୁତ୍ ପିଆ ଚାଲିଛି ବହୁତ୍।
ହ।
ଆଜି ଗୋଟେ ଦିନ ମୁଁ ଚାରିଟା କୋଲ୍ଡଡ୍ରିଙ୍କ ପିଇଦେଇଛି। ଆଉ ମୁଣ୍ଡ ତ ବିନ୍ଧିବ ହିଁ।
ତମେ ଏଇନା ଭାଇ ଭଉଣୀ ଦି ଜଣ ଯାେକା ଏକା ଅଛ।
ହଁ ମାନେ ମୋର ସାନଭାଇଟା ମୁଁ ଆଉ ମାମା ବାପା ଆସିବେ ଆଉ ଟିକେ କିଛି ଟାଇମ୍ ରେ ଆଉ।
ହୁଁ ହୁଁ। ସେମତି ଆସିଯିବ ଆଉ।
ହଁ ମାନେ ମୋ ଭାଇ ଟ୍ୟୁସନ୍ ଯାଇଥିଲା ତ ଆସିଲା।
ହୁଁ ଭଉଣୀ ଏଇନା ନାଚ କ୍ଲାସ୍ ଯାଇଥିଲା ଏଇନେ ଆସିଲା।
ଓହୋ ହଉ ମୋ ଦେହ ଟା ଟିକେ ଭଲଲାଗୁନି ମୁଁ ରଖୁ ରଖୁଛି ପରେ କଥା ହେବା କେତେବେଳେ ଆଉ।
ହୁଁ।